ହାଲୋ।
ମ୍ୟାଡ଼ାମ୍ ନମସ୍କାର।
ହଁ ଆଜ୍ଞା ନମସ୍କାର।
କଣ କରୁଛନ୍ତି?
କିଛି ନାହିଁ ବସିଚି ଆଉ, ଆପଣ କଣ କରୁଚନ୍ତି?
ଏଇ ଖାଇକି ବସିଚି।
ଉଁ ହୁଁ। ରବିବାରର ଆପଣଙ୍କର ଯୋଜନା କଣ?
ଯୋଜନା କଣ, ମାଛ ଆଣିଥିଲି ଚିଙ୍ଗୁଡି ମାଛ, ଚୁନା ମାଛ ଭାଜିକି ପଖାଳ, ଲେମ୍ବୁ ହାଲକା ଚିପୁଡ଼ିକି ଖାଇଚି ଆଉ, ତମେ କଣ ଖାଇଚ?
ପୋହଳା ମାଛର ଝୋଳ।
ଅଁ ହଁ ପୋହୋଳା ମାଛ ଝୋଳ, ଆଉ କଣ?
ଝୋଳ ଝୋଳ, ମାନେ ଯଉ ଶୁଖା ଝୋଳ। ଆଉ ଭାତ, ଆଉ ଡାଲି, ଆଉ ଏତିକି ଆଉ, ଆଉ କଣ?
ବନେଇଥିଲା କିଏ?
ବନେଇ ଥିଲି, ମୁଁ ନିଜେ
ଓହୋ, ମୁଁ ବି ନିଜେ ବନେଇଥିଲି।
ଆପଣଙ୍କୁ ରୋଷେଇ ଆସେ?
ହଁ, ଭଲ ସେ।
ବଢିଆ ବଢିଆ, ନା ମତେ ଆସେନି।
ହଁ, ଆପଣ ନିଜେ ରୋଷେଇ କରନ୍ତି, ନା ରୋଷେଇଆ ଅଛନ୍ତି?
ସେମିତିରେ ଅଛନ୍ତି, ବଟ ନା
ଓହୋ, ମୁଁ ନିଜେ ରୋଷେଇ କରିଦିଏ। ଆଉ
ମଜାକ କରୁଚନ୍ତି, ନାଇଁ ନାଇଁ ସେମିତି କିଛି ରୋଷେଇଆ ନାହାନ୍ତି, ମୁଁ ନିଜେ ହିଁ ରୋଷେଇ କରିକି ଖାଉଛି ଆଉ।
ହଁ। ଆଛା, ତମେ ଯଉ ମାଛ ଆଣିଥିଲ ସେ ହଁ, ତମେ ଯଉ ମାଛ ଆଣିଥିଲ ସେ ମାର୍କେଟ ରୁ କିଣିକି ଆଣିଥିଲ, ନା ନଦୀ ମାରିକି?
ନଦୀ କି କଣ, ମୁଁ ଯାଇପାରିବି ଆଣିବା ପାଇଁ। ନଦୀକି ମୁଁ ଯାଇପାରିବିନି ଆଣିବା କୁ, ନାଇଁ ନାଇଁ। ନଦୀକୁ ଆମେ କେମିତି ଝିଅ ପିଲା ଯିବୁ ଆଣିବା ପାଇଁ, ତ ଏଇଠି ଗୋଟେ ରୁମ ରେ ଗୋଟେ ପିଲାଟେ ସକାଳୁ ମାଛ ପାଇଁ ଯିବି ବୋଲି ବାହାରିଥିଲି ସିଏ ମାଛ ଧରିକି ସେଆଡୁ ଆସିଥିଲା, ତାଙ୍କ ଘର ଏବେ ଚିକେନ୍ ପଠେଇଛନ୍ତି ତା ପାଇଁ ରୋଷେଇ କରି କି ତ ସେଉଠୁ ମତେ ସେ ମା ସେଟା ଦେଇଦେଲେ ଆଉ, ଭଗବାନଙ୍କ ଦୟାରୁ ଯିବାକୁ ପଡ଼ିଲାନି।
ମୁଁ କିନ୍ତୁ, ସ ସକାଳେ ଡଙ୍ଗାରେ ଗଲି, ଡଙ୍ଗାରେ ମାଛ ମାରିଲି, ମାଛ ମାରିକି ସେ ମାଛକୁ ନେଇକି ଆସିଥିଲି, ଚିଙ୍ଗୁଡି ପଡିଥିଲା, ତା ସହିତ ଚୁନା ମାଛ ପଡିଥିଲା। ତାକୁ ନେଇକି ଆସିଲି, ବେସର ବାଟିଲି। ଏଁ ଭଜା କଲି, ଆଉ ତାକୁ ଖାଇକି ଜଷ୍ଟ କାମ ସରିଲା, ପ୍ୟାଣ୍ଟ ସାର୍ଟ ସଫା କଲି।
ଆପଣ ଘର ପାଖରେ ନଦୀ କି?
ହଁ ବ୍ରାହ୍ମଣୀ ନଦୀ।
ଜଙ୍ଗଲ ଅଛି।
ହଁ ଜଙ୍ଗଲ ଅଛି।
ସେଥିପାଇଁ ଆଉ ଝରଣା ପାଣିରୁ ମାଛ ଧରିକି ଆଶୁଥିବେ ଆଉ।
ହଁ ସେ ମିଠା ମାଛ ବହୁତ ମିଠା।
ଏହା ଲୁଣି ମାଛ ନୁଅ ମିଠା ମାଛ।
ଆଉ ମିଠା ମାଛ ଝରଣାରେ ମିଠା ପା ଜଙ୍ଗଲରୁ କୁଳୁ କୁଳୁ ବହି ଯାଉଛି ଝରଣା ଆମର ଏଇଠି।
ବଢିଆ ଭଲ ମଜା କରୁଥିବେ ଆ ବାଘ ବାହାରୁଛନ୍ତି କି ନା ନାଇଁ?
ନା ନା ବାଘ ଭାଲୁ କିଛି ନାହାନ୍ତି କେବଳ ହାତୀ ଅଛନ୍ତି ପ୍ରବଳ ମା ତ୍ରା ରେ ଦିନରେ ଆସୁଛନ୍ତି ସନ୍ଧ୍ୟାରେ ବି ଆସୁଛନ୍ତି ହାତୀ।
ଭଲ ହାତୀ ହାତୀ କେବେ ଦେଖିଛନ୍ତି ନା ନାଇଁ ବା
ହଁ ହାତୀ ଦେଖିଛି ନା ବହୁତ ହାତୀ ଦେଖିଛି। ଆଉ ଏବେ ତ ବର୍ଷା ସିଜି ବର୍ଷା ଋତୁ ଆରମ୍ଭ ହେଇଗଲା। ତେଣୁକରି ଏଠି ପ୍ରବଳ ଛତୁ ଫୁଟୁଛି ଛତୁ ବି ଖୋଜିବା ପାଇଁ ଯାଉଛି ଆଉ।
ଛତୁ ଖୋଜି ଵା ପାଇଁ ଯାଉଛନ୍ତି?
ହଁ ଏଠି ନାଲି ନୀଳ କଳା ଧଳା ସବୁ ଛତୁ ଫୁଟୁଛି।
ବିଷାକ୍ତ ସତୁ।
ନା ବିଷାକ୍ତ କିଛି ନାହିଁ। ଗୋଡେ ବିଷାକ୍ତ ଆମେ ଚିହ୍ନିଚୁ। ହଁ ଆମେ ଚିହ୍ନିଛୁ ଛୋଟରୁ ବିଷାକ୍ତ କୋଉଟା ବିଷାକ୍ତ କଉଟା ନୁହଁ। ଟେଷ୍ଟ କେମି ହୁଁ ସ୍ଵାଦ କିନ୍ତୁ ସବୁ ଗୁଡାକ ର ଅଲଗା ଅଲଗା ବଢିଆ ଲାଗିବ।
ଏଇଠି ତ ନର୍ମାଲ ଚିକେନ୍ ଭଳିଆ ଲାଗେ ସେଠି କଅଁ ଲାଗୁଛି।
ହଁ କୁକୁଡ଼ା ମାଂସ ଅ ପରିକା କିଛି ଲାଗେ କିଛି ଇ ଆଁ--ଆଁ ଆଁ ଆଁ ଆଉ ଖାସି ମାଂସ ପରିକା ଲାଗେ। ଆଉ କିଛି ମୁ ମୁ ମୁ ପୁରା ମୁ ଉଁ ସାଧା ଆ ବଢିଆ ଲାଗେ। ଆଁ ଆଉ ଗୋଟେ ଅଛି ଭୁଇଁ ଭିତରେ ଛତୁ ଗୋଟେ ଫୁଟେ ତାକୁ ଖୋଳି କି ଭାରକରି ଆ ହଁ।
ବଢ଼ିଆ। କେତେ ଛତୁ ଜାଣିିଚନ୍ତି ତାହେଲେ?
ମୁଁ ଜାଣିଚି କୋଡିଏ ରୁ ତିରିଶ ପ୍ରକାର ଜାଣିଚି।
ଆଚ୍ଛା କୋଉ କୋଉ ଛତୁ ଜାଣିଛନ୍ତି?
ମୁଁ ଜାଣିଛି ଭାନୁ ଛତୁ ଅଁ ନାଡ ଛତୁ। ଆଁ ତାପରେ ଭୂଇଁ ଭିତରେ ଗୋଟେ ଫୁଟେ ରୁଟୁଗ ଛତୁ। ଆଉ ଉ--ଉ--ଉ--ଉ ଗୋଟେ ଅଛି। ପତ୍ର ସିଆ ଛତୁ ଆଉ ଗୋଟେ ଅଛି ଇ ଅ ଗାରୁଆ ଛତୁ ସବୁଗୁଡା ପତ୍ରରୁ। କେ ହଉଚି ଇ କେବଳ ଯୋଉଟା ନାଡ ଛତୁ। ସେ ଉଇ ହୁଙ୍କା ଭିତରେ ହବ ଆଉ ରୁ ରୁଟୁଗ ଛତୁ ଟା ଭୂଇଁ ଭିତରେ ହବ ଯେମି ଅତି ଆମର ଅଲଗା ଛତୁ ପଚିକି ଧାନ ଗଛର ଗଛ ଟା ପଚିଲା ପରେ ହଉଛି ପାଳ ଛତୁ। ସେମିତି ଛତୁ ଗୁଡା ପତ୍ର ଅ ପଚିକି ସେ
ପଚିଲେ ତ ମୁଁ ଭାବୁଛି ଗଛରେ ବୋଧେ ହେଇଯାଉଛି ପତ୍ରରେ।
ନା ନା ସେ ପଚିକି ହଉଚି।
ଭଲ।
ହୁଁ ସେ ସବୁ ରଙ୍ଗୀନ ରଙ୍ଗୀନ ହବ କୋଉଟା ନାଲିଆ ଦେଖିବା ହ। ଆଉ ଆଜି ରବିବାର ଅଛି କୁଆଡେ ବୁଲାବୁଲି ଉ ହଉଛି ଅଛି ଆପଣଙ୍କର?
ସିନେମା ଦେଖି ଯିବା
ସିନେମା ନୁହେଁ କି ହଁ ବହୁତ ବଢିଆ ଜିନିଷ ଟେ ଆପଣ ବାଛିଛନ୍ତି।
ଆଉ ରବିବାର ମାନେ ଟିକେ ନିଜକୁ ଟାଇମ ଦେବା କଥା ଆଉ। ସେତେ ସିନେମା କୁ ଟାଇମ ଦେଇଦେଲି ମୁଁ ଆଉ।
ହଁ ନିଜକୁ ସମୟ ଦବା କଥା ଠିକ କଥା କହିଛନ୍ତି। ହଁ।
ଖାଇ ପିଇକି କଣ ଜଙ୍ଗଲରେ ବୁଲୁଚନ୍ତି ଆପଣ?
ହଁ ଜଙ୍ଗଲରେ ବୁଲୁଚି ସପ୍ତାହ ସାରା କାମ କରି କରି ତ ବ୍ୟସ୍ତ ଲାଗିଲା ସେଥିପାଇଁ ଅସ୍ତ ବ୍ୟସ୍ତ ଲାଗିଲା ସେଥିପାଇଁ ଟିକେ ଜଙ୍ଗଲ ଆଡେ ବୁଲି ଆସିଲେ ଭଲ ଲାଗିବ।
ଓହୋ ମୋତେ ଯେବେ ଅସ୍ତବସ୍ତ ଲାଗିଲା ମୁଁ ପୁରୀ ଆଡ଼େ ପଳାଏ।
ଓହୋ ପୁରୀ ଆପଣଙ୍କୁ ବହୁତ ଭଲ ଲାଗେ?
ବହୁତ ନାହିଁ କମ୍ ନାହିଁ ସେମିତି ସେମିତି ଆଉ। ଆପଣଙ୍କୁ ବୋଧେ ବହୁତ ଭଲ ଲାଗେ।
ହଁ ମତେ ପୁରୀ ଭଲ ଲାଗେ ସମୁଦ୍ର କୂଳରେ ବସିବା। ସମୁଦ୍ର ଲହଡିକୁ ଦେଖିବା ବହୁତ ଭଲ ଲାଗେ। ଆପଣ କେତେଥର ପୁରୀ ଯାଇଚନ୍ତି? କୋଡ଼ିଏ ଥର ପରକେ ଯାଇଚି।
କୋଡ଼ିଏ ଥର ପୁରୀ ଯାଇଚନ୍ତି?
ହଁ।
ରଥଯାତ୍ରା ଟାଇମରେ ଯାଇଚନ୍ତି ନା ନାଇଁ?
ମୁଁ ରଥଯାତ୍ରା କେବେ ଦେଖି ନାହିଁ ଆଜି ଯାଏଁ।
ରଥଯାତ୍ରା ମୁଁ ବି କେବେ ଦେଖିନି। ମୁଁ କେବେ ଯାଇନି ଏତେ ଭିଡରେ। ଥ ଯାତ୍ରା ଯାଇ ହି ହୁଏନି। ହେଲେ ଆପଣ କୋଡିଏ ଥର ଯାଇଚନ୍ତି ବାପା ରେ କୋଡିଏ ଥର ମାନେ ବହୁତ କେତେ ବର୍ଷ ଭିତରେ?
ମୁଁ ସେଇ ଛୋଟରୁୁ ଆଜି ଯାଏ କୋଡିଏ ଥର ପରିକା ଯାଇଚି।
ଛୋଟରୁ ଆଜିଯାଏ ତ?
ହଁ।
ଭାବିଲି ଦି ତିନି ବର୍ଷ ଭିତରେ ଆପଣ ବୋଧେ କୋଡ଼ିଏ ଥର ପଳେଇଚନ୍ତି।
ଆଉ ଆପଣ କେତେ ଥର ଯାଇଚନ୍ତି?
ମୁଁ ଯାଇନି ଜମା ମାନେ ଗୋଟେ ଥର ଦି ଥର ଏମିତି ଆଉ। ଯିବା ଆଉ। ମୁଁ ବି କୋଡ଼ିଏ ଥର ଯାଇକି ଦେଖେଇବି ଆଉ।
ଉଁ ମତେ ପୁରୀ ବି ପସନ୍ଦ, କୋଣାର୍କ ବି ପସନ୍ଦ। ସେଇ ଯୋଉ ପୁରୀ କୋଣାର୍କ ଯିବା ରାସ୍ତାରେ ରାସ୍ତା ଟା ବହୁତ ବଢିଆ ଲାଗେ। ଗାଡି ଚଳେଇକି ଗଲା ସେ ରାସ୍ତା ନାଁ ଟା ତ ମୁଁ ଜାଣିନି କିନ୍ତୁ ବଢିଆ ଲାଗେ ସେ ରାସ୍ତ ଆରେ ଗାଡି ଚଳେଇବାଟା।
ଆଛା। ହଉ ବ୍ୟସ୍ତବହୁଳ ଜୀବନ ଭିତରୁ ଆପଣ ଟାଇମ୍ ବାହାର ସମୟ ବାହାର କରିକି ଯାଆନ୍ତୁ କେବେ ବୁଲି ଆସନ୍ତୁ ଆଉ।
ଅହୋ ନେ ଯେତେବେଳେ ତ ସମୟ ମିଳୁଚି ଯାଉଚି ଆଉ। ଆଉ କୁଆଡେ କୁଆଡେ ଯିବା ପାଇଁ ଆପଣଙ୍କୁ ଭଲ ଲାଗେ?
ମୋତେ? ଦୁନିଆ ଭ୍ରମଣ କରିବାକୁ ଭଲ ଲାଗେ ହେଲେ ଭ୍ରମଣ କରିବ ପାରୁନି ଆଉ ଦୁଃଖ କଥା ଆଉ।
ପାହାଡ ବୁଲିବା ପାଇଁ ଭଲ ଲାଗେ ସେଥିପାଇଁ ତ ଆସିଚି।
ଆପଣ ତ ପାହାଡରେ ରହୁଚନ୍ତି ଆଉ ପୁଣି ବୁଲିବେ କଣ।
ଆ ପାହାଡରେ ବି ରହିଲେ, ଆଉ କଣ ପାହାଡ ସବୁଦିନ ଆସି ହଉଛି। ଯିଏ କଣ ନଦୀ ପା ପାଖରେ ରହୁଚି, ସ ସବୁଦିନି କଣ ନଦୀକୁ ଯାଉଚି।
ଆପଣ ତ ଯାଉଚନ୍ତି ନା, ମାଛ ଧରିକି ଆଣୁଚନ୍ତି, ଖାଉଚନ୍ତି। ମାଛ ବି ଧରୁଚନ୍ତି, ଖାଉଚନ୍ତି, ଲୁଣି ମାଛ, ମିଠା ମାଛ ଆଉ ଗ୍ରୀନ୍ ଛତୁ, ସରି, ନୀଳ ଛତୁ
ହୁଁ। ଉଁ, ସବୁଜ କଲରର ବି ଛତୁ ଅଛି।
ଆଜ୍ଞା।
ସବୁଜ କଲର ର ବି ଛତୁ ଅଛି, ଆଉ ରହିଲା କଣ, ହଁ ହଁ
ଆପଣଙ୍କ ସିଆଡେ ହଉଥିବ।
ହଁ, ଆପଣ ସକାଳୁ ଉଠିକି ଯୋଗ କରନ୍ତି?
ଆଜି ଯୋଗ ଦିବସ, ଜାଣିଚନ୍ତି ନା ନାଇଁ?
ଆଜି ଯୋଗ ଦିବସ, ନାଇଁ ମୁଁ ଜାଣିନି, ଆଜି ମୁଁ ଜାଣିଚି ଆଜି ହଉଚି ଆଜି ସେଇ ଦିନ ଟା, ଯଉଥିରେ ଆଜି କଣ କୁହନ୍ତି ସେଇଟାକୁ ପିତାଙ୍କର ଦିନ।
ଆ ସେଇ ଦିନ ଟା ବି, ଆଜି ଯୋଗ ଦିବସ ବି, ବହୁତ ସାରା ଅ ଲୋକ ମାନେ, ଯୋଉ ପିଲାମାନେ, ସକାଳୁ ଉଠିକି ମାନେ ସ୍କୁଲ ପିଲା ସବୁ
ହୁଁ।
ଯାଉଥିଲେ ଯୋଗ କରିବା ପାଇଁ, ଆଜି ଯୋଗ ଦିବସ ବି।
ମତେ ବି ଯୋଗ୍
ଆପଣ ଯୋଗ କଲେଣି, ଆଜି ଯୋଗ କରିନାହାନ୍ତି ଆପଣ, ଆଜି ଯୋଗ ଯୋଗ ଦିବସ, ଯୋଗ ଟିକେ କରିବା କଥା, ଜାଣିନାହାନ୍ତି ବୋଧେ?
ନାଇଁ ମୁଁ ଜାଣିନି, ମୁଁ ଏବେ ଜାଣୁଚି। କିନ୍ତୁ ମୋତେ କରିବା ପାଇଁ ଭଲ ଲାଗେ, ମୁଁ ବେଳେ ବେଳେ କରେ ଆଉ।
ହଁ, ମୁଁ ଏତେ କରେନି ଯୋଗ। ମୁଁ ଜାଣିଚି ଆଜି ଯୋଗ ଦିବସ ଆଉ, କରିବା ଟା କିନ୍ତୁ ଭଲ। ମୁଁ କରିପାରେନି ଆଉ।
ସେଇତ ଆଜିକାଲିକ ଲୋକ ଆମେ, ଯୋଗ ଦିବସରେ କେବଳ ଯୋଗ କରୁ ଆଉ।
ଯୋଗ ଦିବସ ରେ ବି, ମୁଁ ଆଜି ଦିବ ମାନେ କରିନି। ଉଁ, କିନ୍ତୁ ଜାଣିଛି ଯୋଗ ଦିବସ ଆଜି ଆଉ।
ଯୋଗ ଦିବସରେ ଯୋଗ କରୁ, ସ୍ଵାଧୀନତା ଦିବସରେ ସ୍ୱାଧୀନତା ହଉ
ସ୍ଵାଧୀନ, ଆମେ ସବୁ ସ୍ଵାଧିନ, ପୁଣି ସ୍ଵାଧୀନତା ଗୋଟେ ପାଳନ କରୁଚୁ, ଗୋଟେ ଦିବସ ଆଉ।
ଉଁ ହୁଁ।
ସ୍ୱାଧୀନ ବୋଲି ତ, ଆପଣ ପାହାଡ଼ ଉପୁରୁକୁ ଯାଇପାରିଚନ୍ତି।
ହୁଁ, ଆପଣ କ୍ଷୀର, ହଁ କ୍ଷୀର ପକେଇକି ପୋଡା ପୋଡ ପିଠା ଖାଆନ୍ତି?
ନାହିଁ, ମୁଁ କ୍ଷୀର ମାନେ ଖାଏନି ତ ସେଥିପାଇଁ, କ୍ଷୀର ପୋଡ଼ ପିଠା ମୋର ପସନ୍ଦର ନୁହଁ, ଆପଣ ଖାଆନ୍ତି ବୋଧେ?
ହଁ ଆମର ତିରିଶ ଟା ଗାଈ ଅଛି ତ, ସେଥିପାଇଁ ମତେ ଭାରି ପସନ୍ଦ।
ତିରିଶଟା ଗାଈକୁ କେମିତି ସମ୍ଭାଳିଚନ୍ତି?
ହଁ ଲୋକ ଅଛନ୍ତି ସମ୍ଭାଳୁଚନ୍ତି ଆମେ ତ ଖାଲି କ୍ଷୀର ଖାଇବା କଥା।
ହଁ ଆପଣ ତାହାଲେ ତିରିଶଟା ପୋଡ଼ପିଠା ଖାଉଥିବେ।
ହଁ। ପୋଡପିଠା ଭାରି ପସନ୍ଦ ସେଥିପାଇଁ
ମାନେ ଆପଣଙ୍କରତ ଗୋଟେ ମାନେ ବେ ପାର ହେଇଯାଉଥିବ ମାନେ ଯୋଉ କଣ ସେଇଟା କହିବି। ତିରିଶଟା ପୋଡ଼ପିଠା କ୍ଷୀର ପୋଡ଼ପିଠା ବିକିଲେ ତ କେତେ ଟଙ୍କା ହେଇଯିବ। ଆପଣଙ୍କର ତ ଗୋଟେ ବେ ପାର ହେଇଯାଉଥିବ ତିରିଶଟା ଗାଈ ମାନେ
କି ବି କରିବୁ କଣ ପେଟକୁ ପାଉନି ବିକ୍ରି କରିବୁ କଣ ତିରିଶଟା ହଁ